ହାଲୋ।
ନମସ୍କାର୍।
ନମସ୍କାର୍, ଆଉ କଁ କରୁଥିଲେ। ଆଉ ମୁଁ ଏଇନାକେ ବସିଛି ଆଉ, ଆଉ ତମେ।
ହଁ ମୁଁ ବି ଏମିତି ବସିଥିଲି, ଆଉ କେମିତି ଅଛନ୍ତି ଆପଣ?
ହଁ ଭଲ ଅଛି ଆଉ।
ହୁଁ ହୁଁ, ଆଉ ଘରେ ସମସ୍ତେ କେମତି ଅଛନ୍ତି?
ଅ ଘରେ ବି ସମସ୍ତେ ଭଲ ଅଛନ୍ତି। ଏଇନା ଟିକେ ବର୍ଷା ପାଗ ତ ଆଉ ଟିକେ ଥଣ୍ଡା। ହଁ ବର୍ଷା ଏଠି ଆମର ଜୋର ରେ ଚାଲିଛି ବର୍ଷା।
ହୁଁ ହୁଁ।
ଆଉ ଏ‌ ବର୍ଷାରେ ଟିକେ ଜର ଥଣ୍ଡା ହେଇଯାଇଛି ଘରେ ଆଉ।
ଆଜ୍ଞା ଆଉ ସକାଳେ। କିଛି ମାନେ ଏକ୍ସରସାଇଜ୍ ବଗେରା କରନ୍ତି କି ନାଇଁ ୱାକିଙ୍ଗ ଏକ୍ସରସାଇଜ୍।
ହ ହଁ ଏକ୍ସରସାଇଜ ଘରିକା କରେ ଯେ କିନ୍ତୁ ଡେଲି କରିପାରେନି। ଅ କେତେବେଳୁ ମନ ହେଲେ କରେ ନହେଲେ କରିି ପାରେନି।
ହଁ ମାନେ ସପ୍ତାହକୁ ଚାରି ଦିନ କଲେ ବି ହବ ସବୁଦିନ କିଛି ଦରକାର ନାହିଁ।
ହଁ ବା ମୁଁ ସବୁବେଳେ ଭାବେ କରିବି ବୋଲି ଆଜି କରିବି ଏ କ୍ସରସାଇଜ୍ ଭଲ ରେ କରିଦେବି ଦି ତିନି ଦିନି। ମାନେ ଦି ତିନି ଦିନ କରିଦେବି ପୁଣି ଗୋଡ ହାତ କାଟିବ ଯେ ଆଉ କରିବିନି ଚାର ଦିନି। କହିବି ଛୁଟି ଚାରି ଦିନି ଏମିତି ହୁଏ ମୋର।
ହଁ। ଏ ମା ମୁଁ ବି ମାନେ ସପ୍ତାହରେ ତିନି ଚାରି ଦିନ କରେ। କାହିଁକିନା ଏକ୍ସରସାଇଜ୍ ୟୋଗା ଆମେ ଯଦି ନ କରିବୁ। ମାନେ ବହୁତ ସାରା ପ୍ରୋବ୍ଲେମ ବାହାରିବ ଆଗକୁ।
ହୁଁ।
ଦେଖୁନାହାନ୍ତି ମାନେ ଆମର ଯୋଉ ଅଭିନେତ୍ରୀ ଶିଳ୍ପା ସେଠୀ। ୟୋଗା କରିକି ସେ ମାନେ ତାଙ୍କ‌ ଫି ପାଟି ପ୍ଲସ୍ ଏଜ ହେଲାନି କିନ୍ତୁ ଏଜିଙ୍ଗ ହିଁ ଜଣା ପଡ଼ୁ ଡୁନି। ଦେହ ପାଇଁ ବୋଧେ ହିତକର ନୁହେଁ କି ମାନେ ୟୋଗା ଟା।
ହଁ ଦେହ ପାଇଁ ତ ବହୁତ ଭଲ।
ହୁଁ।
ଧର ଜଣେ ଚାହୁଁଥିବ। ୱେଟ୍ ଲସ୍ ପାଇଁ କେମିତି କଣ ଏକ୍ସରସାଇଜ୍ କି ୟୋଗା କଲେ କୋଉଟା ଠିକ୍ ରହିବ କହିଲ।
ହଁ ମାନେ ଆପଣ ଯଦି ମାନେ ତିରିଶ୍ ମିନିଟ୍ ୟୋଗା କରିବେ ୱେଟଲସ୍ ସିଓର୍ ଆପଣଙ୍କର ହେଇଯିବ ମାନେ ଆପଣ ମାନେ ଯଦି ଯଉ ପର୍ସନ ରେ ଆପଣଙ୍କର ଫ୍ୟାଟ୍ ଅଧିକା ଅଛି ଆପଣଙ୍କୁ ସେ ରିଲେଟେଡ୍ ନେଇକି ୟୋଗା କି ଏକ୍ସରସାଇଜ୍ ବେଶୀ କଲେ ହବ ଯଦି ଆପଣଙ୍କର ମାନେ ଆମର ଝିଅ ପିଲାଙ୍କର ଟିକେ ଲୟାର୍ ପାର୍ଟ ରେ ମାନେ ବେଶୀ ଥାଏ ନା ଫ୍ୟାଟ୍ ଟା ଜମା ହୁଏ। ମାନେ ଯଉ ପେଲ୍ଵେ ପର୍ସନ୍ ରେ ସେଟା ମାନେ ଟ୍ୟୁବୱାଇଟ ହେଇଯାଏ ଆଉ ପେଟ ପାଖେରେ ଟିକେ ହେଇଯାଏ। ତ ସେଇ ରିଲେଟେଡ୍ ନେଇକି ଟିକେ ୟୋଗା ଏକ୍ସରସାଇଜ୍ ଆପଣ ଯଦି ପନ୍ଦର କୋଡିଏ ମିନିଟ୍ ଲେଖାଏଁ ବି କରିବେ ମାନେ ବହୁତ୍ ଇଫେକ୍ଟିଭ୍ ରହିବ। ଆଉ ମେନ୍ କଥା ଆମର ଯଉ ଚାଳିଶ୍ ପଇଁଚାଳିଶ୍ ବର୍ଷ ପରେ ଅଣ୍ଟା ପେନ୍ ସବୁ ବାହାରୁଚି ସାଇଟିକା ସାଇଟିକା ଏସବୁ ବାହାରିବନି ପୁରା। ନି ୟୋଗା ଯଦି ଆମେ ଡେଲି ମାନେ ତିନି ଚାରି ଦିନ ବି ସପ୍ତାହରେ କରିବୁ।
ଆଉ ତାର ଡାଇଟ୍ କଣ ରହିବ ଖାଇବା ପତ୍ର କେମିତି କଣ?
ଖାଇବା ପତ୍ର ମାନେ ସାଲାଡ୍ ଟା ସବୁବେଳେ ଆଡ୍ କରିବେ ଖାଇବାରେ କାହିଁକିନା ନା ଦେଖନ୍ତୁ ଆମେ ଯଦି ଭାତ ଖାଉଚୁ ଭୋକ ଲାଗିଲେ ଅଧିକା ଭାତ ଖାଇଦଉଚୁ ନା ତମେ ଭାତ ଅଳ୍ପ ଖାଇକି ମାନେ ଶାଗ ସବ୍ଜି ଅଧିକା ରହିଲା ଆଉ ଗୋଟେ ପ୍ଲେଟ୍ ରେ ଗୋଟେ ପ୍ଲେଟ୍ ପୁରା ମାନେ କାକୁଡି, ଟମାଟୋ, ଗାଜର୍ ଯଦି ଥାଳିଏ ଖାଇ ଦଉଚନ୍ତି ଛୋଟ ପ୍ଲେଟ୍ ରେ ଗୋଟେ ପ୍ଲେଟ୍ -ଗୋଟେ ପ୍ଲେଟ୍ ରେ ସାଲାଡ୍ ତାହେଲେ ଆପଣଙ୍କ ପେଟ ଟା ମାନେ ଫୁଲ୍ ରହିବ। ଆଉ ସାଲ୍- ଯେତେବେଳେ ଭୋକ ଲାଗୁଥିବ ଆପଣ ଅଲଗା ଜିନିଷ ଖାଆନ୍ତୁ ଘଣ୍ଟେ ପରେ ଏଟା ହଜମ ହେଇଯିବ ଭୋକ ଲାଗେ କିନ୍ତୁ ସାଲାଡ୍ କି ଫ୍ରୁଟସ୍ ଖାଇବେ ବହୁତ ଟାଇମ୍ ପର୍ଯ୍ୟନ୍ତ ଆମକୁ ଭୋକ ଲାଗିବନି ଯଉଟା କି ଠିକ୍ ନୁହଁ ପୁରା। ମାନେ ଭଲ ନା ତ ଆମେ ଯଦି ସାର୍ ଚାଉମିିନ୍ କି ଫାଷ୍ଟଫୁଡ୍ ଖାଇଦବୁ ତାହେଲେ ସିଏ ତ ଆହୁରି ମୋଟା ହବ ଆଉ ଖାଇ ପାରିବେ ଆପଣ ଗୋଟେ ଏମିତି କରିବେ କି ପନ୍ଦର୍ ଦିନରେ ମୁଁ ଥରେ ଫାଷ୍ଟଫୁଡ୍ ଖାଇବି ଆଉ ହେଲେ ସେମିତି ହବ କାଇଁକି ନା ଆମେ ତ ଏତେ ମାନି ପାରିବୁନି ଖାଇବାକୁ ତ ଇଚ୍ଛା ହବ। ବାକି ଗୋଟେ ରୁଲ୍ ବନେଇଦେବେ ନା ମୁଁ ସବୁ ସବୁବେଳେ ଖାଇବେନି ଫିପ୍ଟିନ୍ ଡେଜ୍ ରେ କି ମନ୍ଥଲି ୱାନ୍ସ୍ ଖାଇବେ ଭଲ୍ ସେ ଖାଇଦେବି ଆଉ ମାସ ଯାକ କିଛି ଖାଇବିନି ୱାର୍କ ଆଉଟ୍ କରିବି ଭଲସେ ରହିବି କାଇଁ ନା ଆଜି କାଲି ବହୁତ ଡିଜିଜ୍ ହଉଚି ବାହାରୁ ଖାଇବା ନେଇକି। ହାଇଜେନିକ୍ ନୁହଁ କାଇଁ ନା ଶରୀର ଟ କୁ ଆମକୁ ଭଲ ରଖିବାକୁ ପଡିବ ଆଗ ନହେଲେ ଟିକେ ଏଜ୍ ହେଇଗଲେ ଶରୀର ଦୁନିଆ ରୋଗ ବାହାରିବ ଯଦି କହୁନାହାନ୍ତି କେମିତି ନେଇକି ଆମେ ଆଗକୁ ବଢିବା।
ହଁ ପା ଆଜି କାଲି ଦେଖୁନ ସବୁ ଜିନିଷ ଏବେ ବି ସବୁ କମ୍ପୁଟର ପାଖେରେ ଯଉମାନେ ବି ଆଇଟି ସେକ୍ଟରରେ ଜବ୍ କରୁଚନ୍ତି ସବୁ କମ୍ପୁଟର ର ଇଏ ହେଇଗଲା ସବୁବେଳେ ମାନେ ବାର ତେର ଘଣ୍ଟା ଗୋଟେ ଚେୟାର୍ ରେ ବସିଲେ ଖାଇକି ବସିଲାଠୁ ପେଟ, ଅଣ୍ଟା ଆଉ ହଉଚି ଯଉ ପିଠି ବେକ ପର୍ସନ୍ ଟା ଆ- ସବୁବେଳେ ବିନ୍ଧେ।
ବହୁତ୍ ବିନ୍ଧେ ମାନେ ଆପଣ ଆଠ ଘଣ୍ଟା ଦଶ ଘଣ୍ଟା ବସିକି କାମ କରିବେ ଯଉ ବ୍ୟାକ୍ ପର୍ସନ ଟା ବେକ ପାଖେରେ ମାନେ ବହୁତ୍ ପେନ୍ ହୁଏ।
ହଁ ବା, ମୋର ତ ସେଇ ପଛ ଟା ଯୋଉ ଏମିତି ଗୋଟେ ବାହାରି ଯାଏନି ଏମିତି ସବୁବେଳେ ନଈକି କାମ କରିିକରି
ହୁଁ, ହୁଁ, ହୁଁ।
ସେଇଟା ଏମତି ହେଇଗଲାଣି ଯେ ମୁଁ ଏବେ ଚେ ଭାବୁଚି ଟିକେ ଏକ୍ସରସାଇଜ୍ ହେରିକା ଡ଼େଲି କରିବି ବୋଲି।
ଆମନ ତ ସେଇ ଯୋଉ ସେଇ ଯୋ ଯଉ ବାହାରିଛି କହୁଛନ୍ତି ତା ପାଇଁ ବଢିଆ ଏକ୍ସରସାଇଜ୍ ଅଛି ସେଇଟା କରିଲେ ମାସେ ଭିତରେ ଆପଣଙ୍କ କମିଯିବ।
କିନ୍ତୁ କରିବେ, ନକରିଲେ କିନ୍ତୁ ଆହୁରି ସେଟା ବଢିବ ଖରାପ ଦେଖାଯିବେ।
ହୁଁ ପା ଆଉ ସେତିପାଇଁ ଇଏ କଲ ଯାହା ହେଲେ ବି ଏକ୍ସରସାଇଜ ଟା କଲେ ବି ଦେହ ପାଇଁ ବି ଭଲ। ଆଉ ଖାଇବା ପତ୍ର ବି ତା ସହିତ ବି ଖାଇଲେ ହବ। ମୁଁ ଯଦି ଏକ୍ସରସାଇଜ କରୁଚି ଫାଷ୍ ଫୁଡ୍ ଖାଉଛଚି, ଦିଦି ଫାଷ୍ଟ ଫୁତ୍ କେତେବେଳୁ ଖାଇଲେ? ଏକ୍ସରସାଇଜ୍ ସେତେବେଳୁ କରୁଚି। ସେଇଥିପାଇଁ ମୋର କମ୍ବିନେସନ ଟା ଠିକ୍ରେ ରହୁନି ଆଜି।
ମାନେ ଆପଣ ଯେତିକି ଧରା ଯାଉ ଆଉ ପଇସା ଟା ଇନକମ୍ କରୁଚନ୍ତି ଖର୍ଚ୍ଚ ଅଧିକା କରିଦଉଚନ୍ତି ତ ଆପଣଙ୍କ କିଛି ଲାଭ ହଉନି। ଯଦି ଇନକମ୍ ବହୁତ କଲେ ଟିକେ ସେଭିଙ୍ଗସ୍ ନକଲେ କିଛି ଲାଭ ହବ କି ବହୁତ ଖର୍ଚ୍ଚ କରିଦେଲେ। ଆପଣ କଷ୍ଟ କରିକି ରୋଜଗାର କରୁଛନ୍ତି ପୁଣି ଖାଇଦେଲେ ନା ଫାଷ୍ଟ ଫୁଡ୍ ପୁଣି ସେ ଫ୍ୟାଟ୍ ଜମା ହେଲା, କଲେଷ୍ଟ୍ରୋଲ ବଢିଯିବ ସବୁ କିଛି ମାନେ ବଢିବ ଯୋଉଟା କି ଆଉ ଅନକଣ୍ଟ୍ରୋଲ ହେଇଯିବ ଆଉ ପାଞ୍ଚ ବର୍ଷ ପରେ। ତାହେଲେ ଏବେଠୁ ଯଦି ଆପଣ କରିଚାଲିବେ ଟିକେ ମାନିବେ ଆଉ କଣ୍ଟ୍ରୋଲ ରେ ରହିବ ଆପଣଙ୍କର।
ହଁ ବା ମୁଁ ଏବେ ଭାବୁଚି ଡ଼େଲି ୟୋଗା ହରିକା କରିବି, ଆଉ ଟିକେ ହେଲ୍ଦି ଖାଇବା ଖାଇବି। କାରଣ ସବୁବେଳେ ମାନେ କଣ ଗୋଟେ ହଁ ଗୋଟେ କାମ ଚାଲା ବୁଲା ଗୋଟେ ସବୁବେଳେ ଚାଲିଥିଲେ ଏବେ ବି ସବୁ ଜିନିଷ ଦେଖୁନ ଗୋଟେ ହାତ ପାଖରେ ହେଇଗଲେ ନା ଆଗରୁ ଲୋକ ଓ ପାଣି ଫାଣି କାଢିବାକୁ ବି କୂଅ ଫୁଅରେ ମାନେ ଇଏ ଥିଲା। ଏବେ ସବୁ ତ ହେଇଗଲା। ଆ ପାଇପ୍ ହେଇଗଲା ଗ୍ରାଇଣ୍ଡରିଙ୍ଗ ହେରିକା ସବୁ ହେଇଗଲା। ସବୁ ଏକ୍ସରସାଇଜ୍ କାମରା ସବୁ ବନ୍ଦ୍ ହେଇଗଲା। ସେଥିପାଇଁ ଆଉ ରୋଗ ଗୁରା ସବୁ ଇଏ ହଉଚି ଆଉ। ଏକ୍ସରସାଇଜ୍ ନ କଲେ ସେ ଦେହ ଖରାପେ।
ଆ- ମାନେ ଆଜିକା ଆମେ- ଆମେ କାମ କରିବାପାଇଁ ନାରାଜ ପୁରା ଏମିତି ବଡିଟା ବି ହେଇଗଲାନି କି କଷ୍ଟ କି ମାନେ ପୋଛା ମାରିବା ବସିକି ପୋଛା ମାରଦବ ନାହିଁ ସେଇଟା ବହୁତ୍ ଗୋଟେ ବଢିଆ ଏକ୍ସରସାଇଜ୍।
ହଁ।
ପୂର୍ବରୁ ଦେଖିଲେ ସବୁ କାମ କରୁଥିଲେ ସ୍ତ୍ରୀ ଲୋକ ମାନେ ନର୍ମାଲ ଡେଲିଭରି ହଉଥିଲା। ଏବେ ଶୋଇ ରହୁଚନ୍ତି ମା ମାନେ ଯେ ପିଲା ହବ ଏବେ ସେ କିଛି କାମ କରିବନି ସିଜରିଙ୍ଗ
ସେତେବେଳେ ଦେଖୁନାହାନ୍ତି ଚୁଲିରେ ରୋଷେଇ କଲା ରୋଷେଇ ବସିକି ଯଉ କରନ୍ତି ଅ ବସିକି କଲେ ତାଙ୍କର ଗୋଟେ କଣ ଗୋଟେ ଏମିତି ଏବେ ଆଉ ସେମିତି କରୁନାହାନ୍ତି ଯେ ମୋ ମାମାଙ୍କର ବି ସେଇ ଥିରୁ ଗୋଟେ କଣ ଏବେ ବାହାରିଥିଲା ଅପରେସନ୍ ହେଲା ସେଥିପାଇଁ।
ହୁଁ ହୁଁ।
ମାନେ ଏକ୍ ତ ବସା ବସି କିଛି ନାହିଁ ଗ୍ୟାସ୍ ହେଇଗଲା ସବୁ ଠିଆ ହେଇକି କଲେ। ଆଉ ପୋଛା ପୋଛି ବି ରହିଲାନି ପଳେଇ ଆସିଲା ମେସିିନି। ସବୁ ଜିନିଷ ମେସିନ୍ ହେଇଗଲାଠୁ ମଣିଷ ହେଇଗଲାଣି ରୋଗିଣା।
ହଁ
ସମସ୍ତେ ଆମ ଘରେ ଟିକେ ଏକ୍ସରସାଇଜ୍ ହେଲେ କରୁଚନ୍ତି ମୁଁ କରୁନି। ମୁଁ ବି ଏବେ ତାଙ୍କ ସହିତ ସମସ୍ତଙ୍କ ଷ୍ଟାର୍ଟ କରିବି। ଆଉ ଖାଇବା ଟା ଟିକେ ମାନେ କଣ୍ଟ୍ରୋଲ୍ କରିବି ଫାଷ୍ଟଫୁଡ଼୍ ଟା ଆଉ ବନ୍ଦ୍ କରିବି ଆଉ -ହଁ।
ସାଲାଡ ଏରିକା ଖାଇ ପାରିବେ ମାନେ ସାଲାଡ୍ ରେ ଆଜିକାଲି ବହୁତ ଟେଷ୍ଟି କରି ବନଉ ନାହାନ୍ତି କି ଚାଟ୍ ମସଲା ପୁଣି ଟିକେ ସେଥିରେ ଲେମ୍ବୁ, ଗୋଲମରିଚ ଗୁଣ୍ଡ, ଦହି, ଆଉ ଆପଣ ସେଇଥିରେ ବାଦାମ୍ ସିଝା ପକେଇ ପାରିବେ। କାକୁଡି ବୁଟ ସିଝା, ମୁଗ ସିଝା ଏଟା ବଢିଆ ଲାଗେ ବହୁତ୍ ଟେଷ୍ଟି ଲାଗେ ସେଇଟା।
ହଁ ଆଜିକାଲି ବି ସବୁ ଜିନିଷର ହେଲ୍ଦି ବର୍ଜନ୍ ଟା ବି ବାହାରି ଗଲାଣି ନା। ମାନେ ଅନ୍ ହେଲ୍ଦି ରେବୀ ସବୁ ହେଲ୍ଦି ଜିନିଷ ଟା ବାହାର କରିନି ସବୁ ସେମାନେ କରିଚନ୍ତି। ସେମିତି କରିକି ଖାଇଲେ ହବ। ଆଉ ଆପଣ
ମୁଁ ଖାଇବା ଏକ୍ସରସାଇଜ୍ କରେ ଯଦିଓ କମ୍ ସମୟ- ମୁଁ ଖାଇବା ଟା ବହୁତ୍ ମାନେ ଠିକ୍ କରି ଖାଏ ବାହାର ଖାଦ୍ୟ ଜମା ଖାଏନି କହିବାକୁ ଚଳେ। ମାସେ ଦୁଇ ମାସରେ ଥରେ। ସାଲାଡ୍ ଖାଏ ଆଉ ବେଶି ପନିପରିବା ଭାତ ରୁଟି ଏସବୁ ଖାଏ। ତ ସେ ୱେଟ୍ ମ୍ୟାନେଜମେଣ୍ଟ୍ ଟା ସବୁ ଠିକ୍ ଅଛି। ଆଉ ଏକ୍ସରସାଇଜ୍ ସପ୍ତାହରେ ତିନି ଚାରି ଦିନ କରିଦିଏ। ବଡି ଟାକୁ ଠିକ୍ ରଖିବାକୁ ଯେହେତୁ ଆମ ସ୍ଵାସ୍ଥ୍ୟ ହିଁ ସବୁଠୁ ବଡ ସମ୍ପ ପଦ ଗୋଟେ ୱାଡ୍ ଛୋଟ ବେଳେ ଶୁଣିଥିଲି କି ଯଦି ସ୍ଵାସ୍ଥ୍ୟ ର କ୍ଷତି ହେଲେ ତାହେଲେ ସବୁ କ୍ଷତି ହେଇଯିବ। ପଇସା କ୍ଷତି ହେଇଗଲେ ତାକୁ ଆମେ ରିକଭର କରିପାରିବା। ସ୍ୱାସ୍ଥ୍ୟ ଥରେ ପଳେଇଲେ ସ୍ୱାସ୍ଥ୍ୟ କୁ ଆମେ ଆଉ ଫେରି ଆଣି ପାରିବନି।
ସତ କଥା। ମୁଁ ମଝିରେ କରୁଥିଲି କିନ୍ତୁ ଛାଡ଼ିଦେଲି ଆଉ ଏବେ ଷ୍ଟାର୍ଟ କରିବି ଭାବୁ
ହଁ ହଁ ଆରାମ ସେ। ର ଯିବେ କିଛି ଅସୁବିଧା ନାହିଁ ଟିକେ କାଲି ବାହାର ଖାଇବା କମେଇଦେଲେ ଆରାମସେ ହେଇଯିବ।
ହୁଁ ବାହାର ଖାଇବା ତ ଖାଇ ହଉନି। ମାନେ ସେ ବାହାର ଖାଇବା ଟା କିଣିକିଣି ଘରେ ମାନେ ବନେଇକି ଖାଓ ଖାଇଦଉଛି।
ହୁଁ ହୁଁ ବୁଝିଲି।
କଣ ଘରେ ପାାର୍ଟି କରନ୍ତି ବାହହାର ଜିନିଷ ସବୁବେଳେ ଖାଇଲେ। ବାହାରେ ଆଇସା ଖାଇବନି ସେବେ ମ୍ୟାଗି ଚାଉମିନ୍ ଆଣୁ ଭାରି ଘରେ ଗୋଟେ ମନ ବୁଝେଇବା ପାଇଁ ସେଇଟା ଘରେ ବନେଇକି କାଉ।
ସେ ମଇଦା ନା ସେଟା? ହୁଁ। ଏ ତ ମାନେ ଡକ ଆଚ୍ଛା ବ ଆପଣ ସହିତ କଥା ହେଇକି ମତେ ବହୁତ କେ ତା ଆମ ସହିତ କଥା ହେଇ ବହୁତ କଥା ଶିଖିବାକୁ ମିଳିଲା।
ଆପଣଙ୍କ ସହିତ କଥା ହେଇ ବହୁତ ସାରା କଥା ଶିଖିବାକୁ ମିଳିଲା କାରଣ ଆପଣ ବହୁତ ଦାଇତ ଇଏରେ କରୁଛନ୍ତି ଖାଇଆ ପତ୍ର। ମୁଁ ଏଥର ଆପଣଙ୍କୁ ବୁଝିକି ସବୁ କରିବି ଆଉ ହଉ ତାହାଲେ ଆଁ।
ଠିକ ଅଛି ନମସ୍କାର।
ନମସ୍କାର।